ହୁଁ,
କେମତି ପ୍ରଣାମ କଣ କର ଛନ୍ତି।
ଏଇଠି ଗଡୁଥିଲି କହୁନାହାନ୍ତି।
ଓହୋ ଆଉ ଖିଆ ପିଆ ସରଲାଣି।
ହଁ ହଁ ଲଞ୍ଚ୍ ସରିଲାଣି ବାବୁ ଚାଲ୍ ସେପଟକୁ। ତୁ କପିସ୍ ବାହାର କହ ମୁଁ ଯାଉଛି। ହଁ କୁହ, ଭଲ ଅଛ?
ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ଆଜି ଜାଲ ନନ୍ଦଲ ଖିଆପିଆ ସରିଲାଣି ରେଷ୍ଟ କରୁଛ ନା କଣ?
ହଁ ଏଇନା ଜଷ୍ଟ ସରିଲା ତ ଏଇଠି ବସିଥିଲୁ ଆଉ।
ଆଚ୍ଛା ପଢ଼ାପଢି଼ ଚାଲଛି ନା କଣ?
ହଁ ପଢ଼ାପଢି଼ ଚାଲିଛି।
ଆଚ୍ଛା ଆଉ ସବୁ ଘରେ କିଏ କିଏ ଅଛନ୍ତି?
ଘରେ ମୋ ଭାଇ ଆଉ ମୋ ମମି।
ହଁ କଣ ପଢ଼ୁଛ ଏବେ?
ଫରେନ୍ସିକ ସାଇନ୍ସ କରୁଚି।
ସାଇନ୍ସ ଫୁଡ଼ୁଛ ଆଛା ପିସି ସିଏ ନା ଫରେନ୍ସିକ୍ ସାଇନ୍ସ ହଁ ଭଲ ପାଠ ଟେ ପଢୁଛ ଆଉ କଣ।
ହଁ ନିଟ୍ ଦେଲି ଦିଇଥର ତ ମୋର ହେଲାନି ଅ ତ ସେଥିପାଇଁ ଏବେ ଆଉ ସେ ସବୁ ଲାଇନରେ ଯିବାକୁ ଭାବିଲିନି ତ ଫରେନ୍ସିକ ଦେଖି ଟ୍ରାଏ କରିଥିଲି ଗୋଟେ ଏକ୍ଜାମ ଦେଇଥିଲି। ତ ମୋର ସେଥିରେ ହେଇଗଲା ହେଇଯାଇଥିଲା ତ ମୁଁ ଭାବିଲି ଦେଖି ହ୍ୟୁମାନ ସାଇଣ୍ଟିଷ୍ଟ ଉପରେ କଣ ଟିକେ କରିବା ଆଉ।
ଭେରି ଗୁଡ୍ ଆଇଡିଆ। ନୀଟ୍ ଏକ୍ସଜାମ୍ ହେଲାନି ନା।
ନା ଦିଥର ଦେଲି ତ ହେଲାନି।
ଆଛା। ଆଉ ଲଞ୍ଚ ରେ କଣ ଖାଇଥିଲ?
ଆଜି ତ ଶନିବାର ଆମ ଘରେ ହୁଏନି ପିଆଜ ରସୁଣ ଶନିବାର। ତ ମୋ ମମି କରିଥିଲା ହଁ ମମି କରିଥିଲା ଅରୁଆ ଅନ୍ନ। ଡାଲମା ଆଉ ପାମ୍ପଡ ସେ ଦହି ରେ କଣ ଫୁଟେଇକି କରି ଥିଲା ଆଉ ଆଳୁ ଭର୍ତା।
ଆଚ୍ଛା।
ଆପଣ?
ମୁଁ ଖାଇଥିଲି ଭାତ ଡାଲି ଛୁଇଁ ଆଳୁ ଭଜା ସାଲାଡ।
ହଁ। ଆପଣ କରିଥିଲେ ରୋଷେଇ।
ହଁ ତ ରୋଷେଇ ଭ ତ ନିଜେ କରିବାକୁ ପଡି଼ବ।
ଆଚ୍ଛା।
ଆଉ ମମି ସିନା ତମର ଅଛନ୍ତି ମମି କରିଦେବେ ଆଉ ମୁଁ ତ ନିଜେ କରିବାକୁ ପଡୁଛି ଏଠି। କଣ କରିବା ଆଉ ଚାଲ ଭଲ ମନ ଦେଇକି ପାଠ ପଢ଼ ଭଲ କ ଫରେନ୍ସିକ୍ ସାଇନ୍ସ ଗୋଟେ ଭଲ ସବଜେକ୍ଟ ତମେ ପାଇଛ।
ଆଜ୍ଞା।
ହୁଁ। ହୁଁ ପା। ପଢ଼ା ପଢି଼ ଭଲ୍ ଲାଗେ।
ହଁ ବହୁତ୍ ଭଲ ଲାଗେ।
ଫ୍ରୀ ଟାଇମ୍ ଟେ ମିଳିଲେ ପଢ଼ାପଢ଼ି କର।
ହଁ ମୁଁ ପଢ଼ାପଢି଼ କରେ ମୁଁ ଫ୍ରି ଟାଇମ୍ ମିଳୁଛି କାହିଁକି ଆମର ତ କଲେଜ ଯାଉଛି ହେରି ମୁଁ ସେ ସାଢ଼େ ନଅଟାରେ ପାଞ୍ଚଟାରେ ଆସୁଛି।
ମତେ ତ ଫୁଲ୍ ଡେ ତ କଲେଜରେ। ଓଦା ବର୍ଷା ଆସ୍ତା ଉରାକୁ ତ ପୁରା ଫୁଲ୍ ଟାଏଡେ ଦେଲେ କେତେବେଳେ ପାଠ ପଢା ହଉଥିବ ଆଉ।
ହୁଁ। ପୁଣି ଘରେ ବି ଟିକେ ଟାଇମ୍ ଦବାକୁ ପଡୁଚିନା ନିଜକୁ ଦ ସେଲ୍ଫ ଷ୍ଟଡି ଟା ଯୋଉ ମୁଁ ଟିକେ ଇପୋଟାନ୍‌ ନା।
ଆଛା ଫରେନ୍ସିକ ସାଇନ୍ସ ମାନେ ସଷ୍କ ଏକ୍ସପେରିମେଣ୍ଟ ତ ଚାଲୁଥିବ ନା।
ଏକ୍ସପେଏନ୍ ବି ଅଛି ଭଲ ଲାଗିଲାନା ଟା ସିଆଇଡି ଟାଇପ୍ ର। ଅ ଯେମିତି କିି ଧରିନିଅନ୍ତୁ ଆମ ଏବେ ଆମ କ୍ଲାସକୁ ଆସିଥିଲା ଗୋଟେ ଛଅ ମାସର ଛୁଆର ବାର୍ଡେ
ଆଚ୍ଛା ସେ ସିଆଡି ରେ ଯେମିତି ଦେଖଉଥିଲି ଗୋଟେ
ଆଜ୍ଞା।
ନାଇଁ ମୁଁତ ସିଆଡିର ବହୁତ ବଡ ଗୋଟେ ବ ଆଙ୍କର ବିଫର ଏଜ୍‌ ମୁଁ ବହୁତ୍ ସିଆଡି ଦେଖେ। ମୁଁ ପୁରା ଫ୍ୟାନ ପାଗଳପ୍ ଥିଏ ମାନେ ସିଆଡି ପାଇଁ ସେଠି ଯେମିତି ଲାର୍ବଟ ଥିଲା ସେମିତି
ଆପଣ ଯୋଉଟା ଦେଖିଥିବେ ହେରା କେମିତି କାହାକୁ ମାରିଲା କଣ ଗଲା ଏଇଟା ଦେଖିଥିବେ ଆମେ ଦେଖୁ କଣ କହିଲେ ଆପ୍ ଆମେ ସେ ଆ ଗୋଟେ ବଡିକୁ କାଟିକିି ଦେଖୁ କି ଆ ତାଭିତରେ ସେମିତି କିଛି ସେଟାକୁ ଦିଆଯାଇଥିଲାକି କେମତି କାହାକୁ କେମିତି ମରାଯାଏ। ଯିଏ କହିବ ଏଇଟା ଆମକୁ ବେଶୀ ଭଲସେ ଜଣା ତ ଜଣଙ୍କୁ ଫିଜିକାଲି ମେଣ୍ଟାଲି ଆଟାକ୍ କରି କି କେମତି
ସେଟା ଇଣ୍ଟରନାଲ ବଡି ଆମର ବୋ କହିଦବନା କେମିତି ସେ ମରିଚିନା।
ହଁ-ହଁ-ହଁ।
ଭଲ ଟପିକ୍ ତ। କଣ ପାଇଚ।
ହୁଁ।
ଆଉ ମୁଁ ଏଇ ସବୁ ବିଷୟରେ ଜାଣିବାକୁ ମୁଁ ଆ
ହୁଁ।
ତାରି ଇଚ୍ଛା।
ଆଉ ଜାଣିବାକୁ ଇଚ୍ଛା ହେଲେ ମତେ ଫୋନ କରିବେ।
ନିହାତି ମତେ ବହୁତ୍ ଭଲ ଲାଗିଲା ମୁଁ ତ ଏବେ ଯେତେ ବେଳେ ଫ୍ରି ପାଇବି ତମକୁ ଫୋନ କହିବି। ଡିଷ୍ଟ୍ରର୍ବ କରିବି ମତେ ଭଲ ଲାଗୁଚି କାଇଁକିନା ମୁଁ ଏଗୁଡା ବହୁତ୍ ଶିଖ୍ ସିଆଡି ତ କୁହନ୍ତି ସିଆଡି ମୁଁ ପାଗଳ ସବୁ ଏପିଷୋଢ ଦେଖିଥିଲି ଆପ୍ ସବୁ ବାହାଘର ପରେ ଏତେ ସମୟ ମୁଳିଲେ ମୁଁ ତାପରେ ଆଉ ଏତେ ଦେଖୁନି ମୁଁ ଆଉ
ମତେ ଏଗୁଡା ମୁଁ ବଡିର ପାର୍ଟସ ମାନେବଡି ପାର୍ଟସ ସବୁ ବହୁତ ଜାଣେ ମୁଁ ୟୁଟ୍ୟୁବ ରେ ମୁଁ ବହୁ ଦେଖେ ଏପିସୋଡ ଗୁଡା କିଛି ସମୟପାଇଁ କେବେ ଡର ଲାଗେନି ଡେଡବଡି ଦେଖିକି
ଆ ହ ଫାଷ୍ଟ ଫାଷ୍ଟ ତିନି ଥର ମତେ ବାନ୍ତି ଆସିଲା ସେରା ସବୁ ଦେଖିକି
ଧର ବଡିଟା ଡିସପୋଜ ହେଇଯାଇଥିବ।
ହଁ ପୁରା ଦିସପୋଜ ଯେହତୁ ତାବଡିରେ କିଛି ନଥିବ ସେମିତା ଘୋରେଇବା ପାଇଁ ଖାଲି ଏମତି ଟି ଥିବ ୟୁଜ ଡେସ ଥିବ ସେଟା ଅ ତାକୁ ଧର ଆମକୁ ଆମକୁ ଏବେତ ଦେଖା ଯାଇଥିଲା ମୁଁ ଆପଣଙ୍କ ଫଟୋ ପଠେଇବି ଦେଖିବେ ଯଦି ଦେଖିପାରିବେତ ଦେଖିବେ
ଆ ତା ମୁଣ୍ଡଟା ଆମ ମୁଣ୍ଡଟା କଣ ଗୋଟେ ଅରେଚ ଟାଇପର
ହଁ,
ଠିକ ଅଛି ତା ମୁଣ୍ଡଟା ସବୁ ଚୁଟି ବାହାର କରାଯାଇଥିଲା ତାର କିଛି ନଥିଲା ପୁରାତ ଅଣ୍ଡା ପରିକା ତ ସେଟା ମାରିକ ତା ମୁଣ୍ଡଟା ପୁରା କଣା କରାଯାଇଥିଲା।
ଛେଚି ଦେଇଥିଲେ କଉଥିରେ
ହଁ ପୁରା ଛେଚି ଦେଇଥିଲେ ଗୋଟେ ନଟରେ ଛେଚି ପୁରା କଣା କରିଦେଇଥିଲ ହୋଲ ପୁରା ବଡ ହୋଲ କରିଥିଲେ। ଦେଖିଲା
ପୁରା ବଡିଟା ଆପଣ ମାନେ ମୁଣ୍ଡ ଟାକୁ ପୁରା ଖୋଲିକି ତା ଭିତରେ ଭିତରେ ସବୁ ଦେଖହୁଏ ଦେଖି
ହଁ,
ମତେ ଏବସ ଡର ଲାଗେନି ପୁଣି ଦେଖିବା ପାଇଁ ମୁଁ ବହୁତ ଇଛୁକଏ ସବୁ ଜିନିଷ
ହି ହି ହିଁ ରାତିରେ ନିଦହବନି ଏମିତି
ସେମିତି ନିଦ ନାହିଁ ମୁଁ ଆମ ଘର ଯୋଉଠି ମୋ ଜଷ୍ଟ ମୋ ଘର ବାଉଣ୍ଡରି କୁ ଲାଗିଛି ମୋ ବାପ ଘର ଯୋଉଠି ଜଷ୍ଟ ଘର ବାଉଣ୍ଡରି କୁ ଲାଗିଛି ସ୍ମମଶାନ ଟା ସେଠି ଡେଲି ମଣିଷ ଆଣିକି ପଡନ୍ତି ମୁଁ ଦେଖେ ଫାଷ୍ଟ ଫାଷ୍ଟ ଖିଲି ତାପରେ ମୋ ବାବା କଣ କହିଲି କହ ଇଏ କଣ ସବୁବେଳେ ଦେଖୁଛି ଏମିତି ତାକୁ ଭଲ ଲାଗୁଛି। ଆ ଦେଖେ ଗୋଟେ ବଡି ଡିସପୋଜ କେମିତି ହୋଉଛି ତ ଆମ ବାବା ପୁରା ପୁରା ବଡ ବଡ ବାହୁ ସେ ଦେଇଦେଲା ଆଉ କିଛି ଦୁଶିଲାନି ଆମକୁ।
ମୁଁ ବୋହୁତକ୍ୟୁଡିସ ମାନେ ବଡି କଥିଲ ଆମ ହାଡ ଗୁଡା ପଢୁଛି। କି ନାହିଁ ଅସବୁ ଇଣ୍ଟରଟାଲ୍ ଗୁଡ଼ା ପାଟ ଗୁଡାକ କେମିତି ପଡୁଛି ଆମେ ତ ଚି ଥିଲା ବେଳେ ତ ଏମିତି ତ କିଛିି ଟିକେ ଲାଗିଗଲା ଆମତେ କଷ୍ଟ ହୋଉଛି ମଲା ପରେ ଆମ କାହିଁକି ଯଛି କଷ୍ଟ ହୋଉନି। ସେଇରା ଏବେ ଗୋଟେ ରିସେଣ୍ଟଲି ମୋ ଭାଇ ଜଣେ ଆସି ଜ ଭାଇ ବଡଆପା ପୁଅ ଆକ୍ସିଡେଣ୍ଟ ହେଇଗ ଡେଥ ଡେଥ ହେଇଗଲା ସ୍ପଟ୍ ଡେଥ ବୋହୁତ କସ ସେଇ କଥା ସୁଇବି ଆମେ ତାର ସିଗ୍ନାଲ ରୁ ତା ଭିଡିଓ ରେକର୍ଡି ଆମେ ଆଣିଥିଲୁ ବହୁତ କଷ୍ଟରେ ଦେଖିଲି ବହୁତ କଷ୍ଟରେ ମ ସେ ମାନେ ବୋହୁତ କଷ୍ଟ ଏଇ ଦଶା ମାର୍ଚ୍ଚରେ ସତରେ ସେ ଏକ୍ସପାର୍ଟ କଲା। ବୋହୁତ ଖରାପ ଲାଗିଲା ମାନେ ଗୋଟେ ଲୋକୋ ଟେ କେତେ କଷ୍ଟରେ ଚିଲୋଉଥିଲା କିନ୍ତୁ ତାକୁ କେହି ଟିକି ସାହାଯ୍ୟ କଲେନି ସିଏ ସେଇଠି ରୋଡ ଉପରେ ହିଁ ଜୀବନ ଛାଡ଼ିଲା।
ସ୍ପଟ୍ ଡେଥ ହେଇଗଲା।
ସ୍ପଟ୍ ଡେଥ ହେଇଗଲା। ମାନେ ଲୋକୋଙ୍କ ଟିକେ ଟିକେ ଭୁଲ ଯୋଗୁ ଲୋକୋଙ୍କ ଜୀବନ ଚାଲୁ ଯାଉଛି ନା ଲୋକମାନେ ଭାବୁ ପାରୁନାହାନ୍ତି ଜୀବନଟା ଏତେ ଅମୂଲ୍ୟ ଜିନ୍ସଟା ବୋଲି।
ହୁଁ।
କି ତାର ଛୋଟୋ ପୁଅଟେ କ୍ଲାସ ନାଇନ୍ଥରେ ପଢୁଛି ସେ ତା ବାପା କୁ ହରେଇଲା ବାପା ମା ପୁଅକୁ ଗୋଟିକିଆ ପୁଅକୁ ହରେଇଲେ ଥରେ ବି ଭାବୁ ଗୋଟେ ପିଲାର ଜୀବନ ଚାଲିଗଲା ବୋହୁତ କଷ୍ଟ ହେଲା ସେ ଭିଡିଓ ତାର ଯେତେବେଳେ ଦେଖିବି ଏବେ ବି ଆ ଖି ବନ୍ଦ କରିଦେଲେ ତାର ସେ ଭିଡିଓ ଟା ମନେ ପଡିଯାଉଛି ଖାଲି।
ଏମିତି ଯେବେ ସେ ମତେ ଏମିତି କହିଲେନି ଓନ୍ଲି ସିକ୍ସ ମନ୍ଥ ବେବି କୁ ଆଣା ହୋଇଥିଲା ଆମ ଲାବକୁ।
ମୋ ମାମା କୁ ମୁଁ କହିଲି ମୋ ମାମା କହିଲା ତୁ ମତେ ଆଉ କହନି ମତେ କାନ୍ଦ ଲାଗୁଛି।
ସିକ୍ସ ମନ୍ଥର ବେବୀ ଚିନ୍ତା କଲ ଗୋଟେ ମାଆ ମାନେ ତାକୁ ମାରି ଦେଇଚନ୍ତି ନା ସେ ମରିଗଲା ମା ଝିଅ ଟା?
ହଁ ମାନେ ତାର ହିଁ ମା ତ ସେମାନେ ତାକୁ ମାନେ ସେମାନେ ମ୍ୟାରେଜ କରିନଥିଲେ। ତ ସେମାନେ ଫିଯିକାଲ ରିଲେସନସିପ୍ ରେ ରହିଲେ ଦେନ୍ ତା ତ ସେ ଛୁଆ ଟା ହେଇଗଲା।
ଆଚ୍ଛା ଯଦି ହେଇଗଲା ତ ତାକୁ ଜନ୍ମ ଦେଲ ଛଅ ମାସ ର ତମେ କଣ ଆଉ ବଡ କରିପାରିନଥାନ୍ତା କି? ତ ଯଦି ବି କନ୍ସିପ କରିଲା ଯ କନସିପ୍ଟ ବେଳେ ତମେ ନିଜକୁ ଅଟକେଇ ପାରିଥାନ୍ତ। ଆଜିିକାଲି ତ ସେମିତି ମେଡ଼ିସିନ୍ ଇଞ୍ଜେକସନ ତ ଆସିଲାଣି ବୋହୁତ। ସାରା ତ ଏମିତିକା ଆଉ କାଲି ଆଜି କାଲି ଥ୍ରୀ ମନ୍ଥରେ ଫୋର୍ ମନ୍ଥରେ ବି ପିଲାମାନେ ମାନେ ଆବର୍ଶନ କରୁଛନ୍ତି। ତ ତାକୁ ଜନ୍ମ ଦେଇକି ଛଅ ମାସ ରଖିଲା ପରେ ମାରିବା ଟା ସେ ଧନ୍ୟବାଦ ଦବ ସେ ମାଆ କୁ ତା ପାଖରେ ଏତେ ସାହସ ଅଛି ଆମେ ଗୋଟେ ଯ ମୁଁ ମୋ ଗୋଟ ପୁଅକୁ ଯଦି ଗୋଟେ ଆଜି ବାଡ଼େଇ ଦେଲି ମତେ ଦିଦିନି ଯଏ ଭଲ ଲାଗୁହିଁ ମୋ ପୁଅଟାକୁ ମୁଁ ଆଜି ଦିଟା ବାଡ଼େଇ ଦେଲି।
ତା ହାତ କେମିତି ଗଲା କେଜାଣି।
ଗଲା ମାନେ ତାକୁ ଧନ୍ୟବାଦ ଦବ ତାକୁ କୋଉଠି ଦେଖିଲେ ତାକୁ ଗୋଡ ତଳିକି ପଡ଼ିକି ମୁଣ୍ତିଆ ମାରିବାର ଅଛି। ତୁ ନିଜ ପିଲାଙ୍କୁ ମାରି ପାରୁଛୁ ବୋଲି ତୋର ବହୁତ ବଡ ତୋର ବହୁତ ସାହସ ପିଲାକୁ ଏମିତି କି ମାରି ପାରୁଛି।
ହୁଁ।
ମାନେ ସତରେ ଏମତି ଲୋକ ଲୋକ ବି ଅଛନ୍ତି। ମତେ ଭାରି ଖରାପ ଲାଗୁଛେ ଶୁନିକି ଅଛନ୍ତି ଆମେ ନିୟୁଜ୍ ଦେଖୁନି କି। ନିୟୁଜ୍ ବି ଶୁଶୁଛେ।।
ନାଇଁ ଆମକୁ ସେ ପର୍ସନାଲ ଜିନିଷ ଟା କୁହାଯିବନି କିଏ ମାରିଛି କଣ କରୁଛି ଆମକୁ କଥା କୁହାଯିବନି ହଁ ହଁ ବଟ ଆମକୁ ଟିକେ ଟିକେ କୁହାଯାଇଥିବ ନା ଆ ଏଇଥି ପାଇଁ ମଥିଲେ କି ସେଇଥିପାଇଁ।
ପର୍ସନାଲ ମଜବୁରି ଅଛି। ଯାହା ଦ୍ଵାରା କିଛି ତାକୁ ମାରିଲା ଗୋଟେ ମା ଯେତେବେଳେ ସେ ଗର୍ଭରେ ଧରିକି ଜନ୍ମ ଦେଇଥିଲା ମାନେ ତାକୁ ସେ ବହୁତ କଷ୍ଟ ଜନ୍ମ ନେଇଛି ତାପରେ ଛଅ ମାସ ମୁଁ ତାକୁ ରଖିଛି। ହଁ ଜନ୍ମ ବେଳେ ମାରଦେଲ ସେ ଗୋଟେ କଥା ଛଅ ମାସ ରଖିଛି ମାନେ ସେ କେମିତି ପ୍ରେସରାଇଜ ହେଇକି ହିଁ ମାରିଥିବ।
ହୁଁ।
ତାର କିଛି ମଜବୁରି ଥିବ ଆଉ।
ହୁଁମ୍ ଭଗବାନ।
ତମେ ତ କେତେ କାମ କରିପାରିଲ ମୁଁ ଦେଖିବି ବି ପାରିବିନି ସେମିତି ଆଉ।
ଅନ୍ୟ ଲୋକ ହେଲେ ବଡ ଲୋକ ହେଲେ ସେଇ ଅଲଗା କଥା
ମାନେ ତାକୁ ମାରି ଦେଇଥିଲେ ମାନେ ତାକୁ ବିଷ ଦେଇକି ମାରି ଦେଇେଥିଲେ ତା ପୁରା ବ୍ଲ୍ୟୁ ହେଇଯାଇଥିଲା।
ଏତେ କଷ୍ଟ ସେ ଯାହା ତମ ସତ କଥା ହେଲି ବହୁତ ଭଲ ଲାଗିଲା ମତେ ଗୋଟେ ଏମିତିଆ ସାଙ୍ଗ ଦର କାର୍ କଥା ହବା ପାଇଁ।
ହୁ ହୁଁ ଦି ମୁଁ ରଖୁଛି ଆଜ୍ଞା।
ବାଏ।